ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭ
ହଁ ସେ ଏଇ ଅଛି ଆଉ ଅ ଡ୍ୟୁଟିରେ ଅଛି। ବସଛି।
ଆଚ୍ଛା। ଆଉ ଆଜି କଣ ଖାଇବା ପିଇବା ସରିଲାଣି ନା ଏବେ ଯିବ ଖାଇବା ପାଇଁ?
ନାଇଁ ଖାଇବା ପିଇବା ସରିଲାଣି କଣ ଜଷ୍ଟ ଏବେ ଗୋଟେ ଦେଖୁ ସେ ବି ଗୋଟେ ଭଲ
ହ
ସେରେ ଅଛି ସେଇଟା କଣ କେମିତି ହେଇଥିଲା? କଣ କେମିତି ନାହିଁ? ସେଇଟା ଆକ୍ଚୁଆଲି ମୁଁ ଦେଖୁଥିଲି ବହୁତ୍ ବହୁତ୍ କିଛି ଶିଖିବାକୁ ମିଳିଲା। ଆକ୍ଚୁଆଲି ଜାଣିଛ ନା ମହାଭାରତ ପରେ ଯୋଉ ଗାନ୍ଧିଜୀଙ୍କ ଅଭିଶାପ ଯୋଉ ପଡିଥିଲା ଗାନ୍ଧାରୀଙ୍କ ଅଭି ଶାପ୍ ଯୋଉ ଜଗନ୍ନାଥ ଉପରୁ ପଡ଼ିଥିଲା ସେ ବିଷୟରେ ଶୁଣିଚନ୍ତି?
ହ ନା ଶୁଣିନି। ହଁ ମୁଁ କହିଲି ନାଁ ମୁଁ ଶୁଣିନି।
ଆଚ୍ଛା ଆ ଗୋଟେ ସେକେଣ୍ଡ। ଆଉ ତମର କଣ ଖିଆ ପିଆ ହେଇଥିଲା?
ଆଜି ବାହାରେ ଆଜି ଭଲ ଲାଗୁନଥିଲା ଟିକେ ଥଣ୍ଡା ପାଗଟା ଇଚ୍ଛା ହଉନଥିଲା ସେଥିପାଇଁ ଗୋଟେ ପେଟିସ୍ ଟିକେ ଚା ଟିକେ ଖାଇଥିଲି ଆଉ।
ମାଆଙ୍କ ଦେହ ଭଲ ହେଲା? କଣ ସେ ମେଡିକାଲରେ ପଡ଼ିଥିଲେ କଣ ହେଲା ଯେ ତାଙ୍କର କଣ ହେଇଥିଲା?
ବେ ଏବେ ଏବେ ଆଗ ଅପେକ୍ଷା ଟିକେ ଭଲ ଅଛି ଆଉ।
ଆଉ ହ ଏଇ ଗୋଟେ।
ସେପଟେ ସାଇଡ୍ ରେ ବର୍ଷା ହଉଛି?
ବର୍ଷା ତ ନା ହଁ ଦି ଦିନ ହେଲାଣି ସଖାଳେ ହଉଛି।
ଉଁ ହୁଁ ହଁ ଏପଟେ ବି ବହୁତ ଜୋର୍ ବର୍ଷା ଲାଗି ରହିଛି ଏଇ ଯୋଉ ଉଁ ତାଙ୍କର ଜଗନ୍ନାଥ ଠାକୁରଙ୍କର ଯୋଉ ଜର ହେଇଛି ବୋଧେ ସେଥିପାଇଁ ମାନେ ଲଘୁଚାପ ପଡ଼ିକି ରହିଛି ପୁରା ଆଉ ଗରମ କୁ ମାନେ ବର୍ଷା।
ହଁ।
ତମେ ତାହେଲେ ଆଜି ଗୋଟେ ମାନେ ଭଲ ଜ୍ଞାନ ଆହରଣ କରିଛ।
ହଁ ହଁ କହୁଛି ଗୋଟେ ସେକେଣ୍ଡ କହୁଛି।
ହଁ ଆଜିକାଲି ତ ମହାଭାରତ ରାମାୟଣ ସବୁ ଲିଭି ଗଲେଣି କହିବା ପାଇଁ ଗଲେ। ସମସ୍ତେ କରିପାରୁନାନ୍ତି ତଥାପି ତମେ ଯଦି ସେତିକି ସମୟ ଦେଇଚ ରାମାୟଣ ମହାଭାରତ ତୋ ପାଇଁ ସେଇଟା ସବୁଠୁ ବଡ କଥା।
ଆକ୍ଚୁଲି କଣ ହେଇଥିଲା ନା ଆ ମହାଭାରତ ଶେଷ ଶେଷରେ ଗାନ୍ଧାରୀ ଗାନ୍ଧାରୀ ସମ ସୁପୁତ୍ରର ପୁତ୍ୟୁ ଘଟିଥିଲା। ଠିକ୍ ଅଛି ମାନେ ସମସ୍ତ ପୁତ୍ର ମାନେ ଗାନ୍ଧାରୀ ଯୋଉ ଥିଲେ ତାଙ୍କର ସମସ୍ତଙ୍କ ପୁତ୍ରର ମୃତ୍ୟୁ ଘଟିଥିଲା ଠିକ୍ ଅଛି। ଯାହାକି ତାକୁ ବହୁତ କଷ୍ଟହଉ କ୍ଷତି ସହିବାକୁ ପଡ଼ିଥିଲା କାହାକୁ କହିଲେ ଗାନ୍ଧାରୀଙ୍କୁ। ତାପରେ ସିଏ ହଁ ସିଏ ଜାଣିଥିଲେ କି ଭଗବାନ ଶ୍ରୀ କୃଷ୍ଣ ତାଙ୍କର ଦିବ୍ୟ ଶକ୍ତି ବଳରେ ମହାଭାରତ ଯୁଦ୍ଧକୁ ଅଟ୍ କାଇ ପାରିଥାନ୍ତେ ହେଲା କି। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତ ସେମିତି କିଛି ବି ମାନେ କରିଲେ ନାହିଁ ମାନେ ସିଏ ଯେହେତୁ ଜାଣିଥିଲେ କି ଆକ୍ଚୁଲି ମାନେ ଏତେ ସବୁ ହେଲା ପରେ ବି ଶ୍ରୀକୃଷ୍ଣ ତାଙ୍କର ମାନେ ଆସ୍ ଶା ଥିଲା କି ଶ୍ରୀ ଗାନ୍ଧାରୀଙ୍କ ଆଶା ଥିଲା କି ଅଁ ଏତେ ସବୁ କିଛି ହେଇସାରିଲା ପରେ ବି ସେ ମୋ ପୁଅ ମାନଙ୍କୁ ବଞ୍ଚେଇବେ। ମୋ ପୁତ୍ର ମାନଙ୍କୁ ବଞ୍ଚେ ଇବେ। ଯୋଉଟା କି କ୍ରୀଶ୍ରୀକୃଷ୍ଣ ସେଟା କରିନଥିଲେ ସେଥିପାଇଁ ଗାନ୍ ଧାରୀ ରାଗି ଯାଇକି ଅଭିଶାପ ଦେବାକୁ ଯାଇ କହିଲେ ସେଥିପାଇଁ ଗାନ୍ ଧାରି ଅଭିଶାପ ଦେଇଥିଲେ ଶ୍ରୀକୃଷ୍ଣଙ୍କୁ କି ଆଗାମୀ ଛତିଶ ବର୍ଷ ପରେ ତାଙ୍କୁ ଏବଂ ତାଙ୍କର ଯଦୁବଂଶ ପରସ୍ ପର ମଧ୍ୟରେ କଳହ ଲାଗି ପରସ୍ପର ବିନାଶ କରିଦେବେ। ଏବଂ ଦ୍ୱାରିକା ସମୁଦ୍ରରେ ଲୀନ ହେଇଯିବେ। ଠିକ୍ ଅଛି। ତାପରେ ଶ୍ରୀକୃଷ୍ଣଙ୍କର ଯୋଉ ବିଦ୍ୟାାୟ ହେଇଥିଲା, ସମୟ ଅତିକ୍ରମ ସରିଲା। ମାନେ ଛତିଶ ବର୍ଷ ପରେ, ତାଙ୍କର ଅଭିଶାପ ଲାଗିଲା ଠିକ୍ ଅଛି। ଯେତେବେଳେ ତାଙ୍କର ସବୁ ଇଏ ତାଙ୍କ ପୁତ୍ର ଯେତେ ମରି ମାରିଗଲେ ତାପରେ ସିଏ ଅ ଆମର ଅଭିଶାପ ଦେଲେ କି ଛତିଶ ବର୍ଷ ପରେ ଏମିତି ହବ ଆପଣଙ୍କ କର ତାପରେ ଶ୍ରୀକୃଷ୍ଣ ଯେତେବେଳେ ବିଦାୟନ ନେଲେ ସମୟ ଅତିକ୍ରମେ କରିଗଲା ଛତିଶ ବର୍ଷ ହେଇଗଲା ପରେ। ତାଙ୍କର ଅଭିଶାପ ଲାଗିଲା, ଜଉଠା କି ଜଦୁ ଯଦୁ ବଂଶ ପରସ୍ପର ମଧ୍ୟ ରେ, ଝଗଡ଼ା ଏବଂ ଜଣେ ଅନ୍ୟ ଜଣଙ୍କୁ ମାରିବାକୁ ଲାଗିଲା। ଠିକ୍ ଅଛି। ଯଦୁବଂଶରେ ଯେଉଁ ତାଙ୍କର ଯେଉଁ ରାଜ୍ୟ ଥିଲା ରାଜ୍ୟ ଥିଲା। ସେ ମାନେ ତାଙ୍କ ତାଙ୍କ ଭିତରେ ଜ ଝଗଡ଼ା ପାଟିଗଳ ଯଏ ମାନେ ଯୋଉ ଗୋଟେ ଯୁଦ୍ଧ ହୁଏନି, ଯୁଦ୍ଧ ହେଲା ହଁ ମାନେ ପରସ୍ପର ଭିତରେ ମରା ମରି ହଣାକଟା ସବୁ କିିଛି ହେଲା। ତାପରେ ଯାହାଦ୍ୱାରା ହଁ ଅଭିଶାପ ବିିତ ହଁ ଅଭିଶାପ ପାଇଁ ଆଉ। ତାପରେ ଯାହା ଦ୍ଵାରା କି ଦ୍ୱାରିକାର ବିନାଶ ହେବାକୁ ଲାଗିଲା। ଯାହା ଦ୍ଵାରା କି ମାନେ ତାଙ୍କ ରାଜ୍ୟର ନାଁ ଥିଲା ନା ଦ୍ଵାରିକା ଦ୍ୱାରିକାର ବିନାଶ ହବାର ଲାଗିଲା ଠିକ୍ ଅଛି। ଏବଂ ଦ୍ୱାରିକା ନଗରୀ ସମୁଦ୍ରରେ ଲୀନ ହେଲା। ଯେଉଟାକି ଦ୍ୱାରିକା ତାଙ୍କର ଏତେ ବଡ଼ ରାଜ୍ୟ ଥିଲା ସମ୍ରାଟ ଗୋଟେ ମାନେ ରାଜ୍ୟ ଥିଲା। ତାଙ୍କର ଏତେ ବଡ଼ ବଂଶ ଥିଲା। ସବୁ କିିଛି ମାନେ ସେଇଟା ସମ ରେ ଲୀନ ହେଇଗଲା ଠିକ୍ ଅଛି।
ହଁ ଝଗଡା ହେତୁ ସବୁ କିଛି ସରିଗଲା।
ହଁ ତାପରେ ଦିନେ ଭ ଭଗବାନ ଶ୍ରୀକୃଷ୍ଣ ନଦୀ କୂଳରେ ଗୋଟେ ଗଛ ମୂଳରେ ବିଶ୍ରାମ ନେଉଥିଲେ ଠିକ୍ ଅଛି ସିଏ ତାପରେ ତାଙ୍କର ସବୁ ତ ଚାଲିଗଲା ନା ମାନେ ଯାହାବି ତାଙ୍କର ଥିଲା ସବୁ ତ ସିଏ ଗଛ ମୂଳରେ ବସିକିରି ଦିନେ ନଦୀ କୂଳରେ ବସିଥିଲେ। ବିଶ୍ରାମ ନେଉଥିଲେ। ତାପରେ ସେହି ସମୟରେ କଣ ହେଲା ନା, ଜଣେ ଜରା ନାମକ, ଜରା ଜାଣିଥିବେ ଜରା ନାମକ ଆଉ ଜଣେ ଶିକାରୀ, ଜଙ୍ଗଲ ରୁ ହଁ ହଁ ଜଙ୍ଗଲକୁ ଶିକାର ପାଇଁ ଆସିଥିଲେ ଠିକ୍ ଅଛି। ହଠାତ୍ ତାଙ୍କର ଏକ ଲାଲ ରଙ୍ଗର ଚକ୍ ଚକ୍ ଦିଶୁଥିବା ହରିଣ ଉପରେ ଆଖି ପଡ଼ିଲା ତାପରେ ସେ ତାଙ୍କ ହରିଣ ମନେକରି ତାଙ୍କ ଧନରୁ ପ୍ରାଣ ଛ-ଛଡାଇ ନେଲେ। ଠିକ୍ ଅଛି। ମାନେ ସିଏ ଯେତେବେଳେ ଶୋଇଥିଲେ କି ସେ ଭାବ ଭାବି ନେଲେ ଏଇଟା କଣ, ଆକ୍ଚୁଆଲି ସେ ଶିକାରୀ ଜଣକ ଭାବିଲେ କି ଏଇଟା ହେଉଛି ମାନେ କଣ ହରିଣ ଟ ହରିଣ ବୋଲି। ତ ସେଥିପାଇଁ ସିଏ ତାକୁ, ହଁ। ତାପରେ ଯେତେବେଳେ ଦେଖିଲେ କି ଶିରଟି କଣ ମାନେ ଅ ଯେତେବେଳେ ତାଙ୍କୁ ହରିଣ ମନେକରି ତାଙ୍କୁ ଧନରୁ ବାଣ ଛଡାଇ ନେଲେ, ବାଣ ଯାଇ ଶ୍ରି କୃଷ୍ଣଙ୍କ ପାଦରେ ପଶିଗଲାଣି, ଠିକ୍ ଅଛି। ମାନେ ସେ ଯେତେବେଳେ ମାରିଲେ କି ହରିଣ ଭାବେ କି ମାରିଲେ ସେ ଶୋଇଛି ନା ଏତେ ଠିକ୍ ସେ ବି ଦେଖାଯିବ
ହଁ କୃଷ୍ଣ ଶୋଇଥିଲେ କୃଷ୍ଣ ଶୋଇଥିଲେ ଗଛରେ। ହଁ।
ହଁ। ଗଛ ତଳେ। ତାପରେ ତାଙ୍କ ପାଦରେ ଯାଇକରି ସେ ବାଣଟି ପଶିଗଲା ତାପରେ ସିକାରି ଜ୍ୱରା ପାଇଁ ଯେତେବେଳେ ଦେଖିଲା କିି ଶିଏ ଶିରଟି କୌଣସି ହରିଣର ନୁହେଁ। ହରିଣ ଦେହରେ ନୁହେଁ ବରଂ ଶ୍ରୀକୃଷ୍ଣଙ୍କ ପାଦରେ ପଶି- ପଶିଚି ତାହା ଦେଖିକି ଜରା ବହୁତ୍ ଦୁଃଖ ପ୍ରକାଶ କଲା। ଯେତେବେଳେ କି ଆକ୍ଚୁଆଲ୍ ରେ ସେ ଜାଣିଲେ କି ନାଇଁ ହରିଣ ଇଏ ନୁହଁ। ଇଏ ହଉଛନ୍ତି ମାନେ ଆମର ଶ୍ରୀକୃଷ୍ଣ ଆ ତ ସେ ଯେତେବେଳେ ଜାଣିଲା ତା ତାପରେ ସେ ବହୁତ ଦୁଃଖ ପ୍ରକାଶ କଲା। ଏବଂ ନିଜକୁ ଦୋଷୀ ମନେ କରିକିରି ତାଙ୍କୁ ଖୁ ଭୁଲ ମାାଗିଲଲା ଭୁଲ ପାଶ୍ଚାତ୍ୟ କରି ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗିଲେ। ଏବଂ କହିଲେ କି ମୋର ଏହି ଅଜାଣତରେ ଭୁଲ ପାଇଁ ମୃତ୍ୟୁଦଣ୍ଡ ମଧ୍ୟ କମ୍ ହେବ। ଆପଣ ଚାହିଁଲେ ମୋତେ ଏ ଦଣ୍ଡ ପାଇଁ ମୃତ୍ୟୁ ବି ଦେଇପାରିବେ ହଁ। ହଁ ମାନେ ନର୍ମାଲ ମଣିଷ ଫଣିଷ ହେଇଥିଲେ ସେଟା ଅଲଗା କଥା କିନ୍ତୁ ଯେହେତୁ ଭ ଭଗବାନଙ୍କ ପାଦରେ ଯାଇକି ବାଛିଛି ନା ତ ସେଇଟାକୁ ସେ ଗିଲ୍ଟୀ ଫିଲ୍ କଲେ କି ଆକଚୁଆଲି ଏଇଟା ହଁ। ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ କି ତୁମେ କିଛି ଭୁଲ୍ କରିନାଅ ଠିକ୍ ଅଛି ତମେ ତ୍ରେତୟା ଯୁଗରେ ବାନର ରାଜା ଥିଲ ନା ମାନେ ହିଁ ରାଜା ଥିଲ ଯାହାକୁ ମୁଁ ଗଛ ଅ କୋରଡ଼ରେ ଲୁଚିିକରି ବଧ କରିଥିଲି ଯାହା ଯୁଦ୍ଧ ଭୁ ଭୂମିର ନିୟମ ବିରୋଧ ଥିଲା ଏଥିପାଇଁ ମୋର ମୃତ୍ୟୁ ହାତରେ ହେବ ଏବଂ ଏହା ପୂର୍ବରୁ ଲେଖା ଥିଲା ମାନେ ଯେଉଟା କିି ଶ୍ରୀକୃଷ୍ଣ କି ଆଚୁଆଲି ବୁଝିଲେ କଣ ତାଙ୍କର ଯେତେବେଳେ ମାନେ ଅ ଅଭିଶାପ ସେ ଦେଇଥିଲେ ଏ ତା ସହିତ ଏଇଟା ବି ଗୋଟେ ଦେଇଥିଲେ କି ଅ ଯେତେବେଳେ ମାନେ ଅ ତମେ ଯିଏତୁ ହୁଏ ଇଏ ତ ମୁଁ ମୋ ପୁତ୍ରମାନଙ୍କର ମରଣ ଯୋଗୁଁ କିଛି ବି ସାହାଯ୍ୟ କରିନ ତ ତମର ଗୋଟେ ମୃତ୍ୟୁ ହବ ସେଇଟା ଜାରା ନାମକ ଇଏର ମାନେ ନାଁରେ ହିଁ ମାନେ ସେ ଆଗରୁ କହିଦେଇଥିଲେ କି ତାଙ୍କ ତାଙ୍କରି ଇଏ ଥ୍ରୋ୍ ହିଁ ତମର ମୃତ୍ୟୁା ଟା ହବ ସେ ସେଇ କଥାଟା କହିଲେ କି ଯୁଦ୍ଧ ଭୂମିରେ ନିୟମ ବିରୋଧ ଥିଲା ମାନେ ଏଥିପାଇଁ ମୋର ମୃତ୍ୟୁ ତୁମ ହାତରେ ହିଁ ହେବ ବୋଲି ଆଗରୁ ଲେଖା ହେଇଛି। ମୃତ୍ୟୁ ହବ ବୋଲି ତାଙ୍କ ହାତରେ ଲେଖା ହେଇଚି ଏଇଟା ଶ୍ରୀକୃଷ୍ଣ ଜାରାକୁ କହିଲେ। ତୁମ ହିଁ ଅପରାଧର ମୁ ନ୍ତ ହୋଇଯାଉ ଏହା କହି ଭଗବାନ ଶ୍ରୀକୃଷ୍ଣ ଭୌତିକ ଦୁନିଆରୁ ବିଦ୍ୟାୟ ନେଇଯାଇଥିଲେ ଠିକ୍ ଅଛି ତାଙ୍କର ଯୋଉ ଭୌତିକ ଦୁନିଆ ଥିଲା ଏହିଇସବୁ କଥା କହିକିରି ସେ ତାଙ୍କର ଏ ଦୁନିଆରୁ ବିଦାୟ ନେଇଥିଲେ। ତାପରେ ଶ୍ରୀକୃଷ୍ଣଙ୍କ ହୃଦୟରେ ଯାତ୍ରା ତାପରେ କଣ ହେଲା ନା ଜରା ଦୁଃଖ ପ୍ରକାଶ କରି ଅର୍ଜୁନ ପାଖକୁ ଗଲେ ଏବଂ ତା ସମସ୍ତ କଥା କହିଲେ ଏହା ଶୁଣି ଅର୍ଜୁନ ଏବଂ ଜରା ଭଗବାନ ଶ୍ରୀକୃଷ୍ଣଙ୍କର ଅନ୍ତିମ ସଂସ୍କାର କରିବାକୁ ଗଲେ ଠିକ୍ ଅଛି ଜରା ମାନେ ଶ୍ରୀକୃଷ୍ଣଙ୍କର ଅର୍ଜୁ ଅ ଏହା ଶୁଣି ଅର୍ଜୁନ ଜରା ଭଗବାନ ଶ୍ରୀକୃଷ୍ଣଙ୍କ ଅନ୍ତିମ ସଂସ୍କାର କରିବାକୁ ଗଲେ ତାଙ୍କର ପୁରା ଶରୀର ପାଉଁଶରେ ପରିଣତ ହୋଇଗଲା। ଏବଂ ତାଙ୍କର ହୃଦୟ ଓ ହୃତ୍ପିଣ୍ଡ ଜୀବନ୍ତ ଓ ଦିବ୍ୟ ଥିଲା। ମାନେ ଯେହେତୁ ଭଗବାନ ନା ତ ସିଏତ କେବେ ବି ମାନେ ମରିବେନି ତ ସେଥିପାଇଁ ଅ ମାନେ ତାଙ୍କୁ ଅ ଆକ୍ଚୁଲି ତାଙ୍କୁ କଣ ଅନ୍ତିମ ସଂସ୍କାର କରିସାରିଲା ପରେ ବି ତାଙ୍କ ପୁରା ଶରୀର ପାଉଁଶରେ ପରିଣତ ହୋଇନଥିଲା ହେଲେ ତା କିନ୍ତୁ ତାଙ୍କର ହୃଦୟ ଏବଂ ହୃତପିଣ୍ଡ ଜୀବନ୍ତ ଦିବ୍ୟ ଥିଲା ପୁରା। ତାପରେ ଅର୍ଜୁନ ଭୋଗ ହଁ ଏବେ ବି ତ ଅଛି ମାନେ କହିବାକୁ ଗଲେ ତ ଅ ଜଗନ୍ନାଥ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଜଗନ୍ନାଥ ଜଗନ୍ନାଥ ର ମାନେ ବହୁତ ଗୁଡ଼ା ରାମ ମାନେ ତାଙ୍କ ବହୁତ ଗୁଡ ନା ନା ତ ସେ ହ ଗୋଟେ ଜନ୍ମ ନେଇ ଗୋଟେ ଜନ୍ମ ନେଇକି ମୃତ୍ୟୁବରଣ କରୁଛନ୍ତି ପୁଣି ଜନ୍ମ ନେଉଛନ୍ତି ପୁଣି ମୃତ୍ୟୁବରଣ କରୁଛନ୍ତି
ତାଙ୍କର ତ ସେଇ କାଠ ଗଣ୍ଡି ମାନେ ଭାସି ଆସି ଥିଲା ସମୁଦ୍ରରେ ତାପରେ ଜଗନ୍ନାଥ ତିଆରି ହେଲେ।
ହଁ ତାପରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟରେ ଏକ କାଠ ଗଡ଼ରେ ରଖି ଏବଂ ତାଙ୍କୁ ନଦୀରେ ଭସାଇ ଦେଲେ ଠିକ୍ ଅଛି ତାପରେ ଶ୍ରୀ କୃଷ୍ଣଙ୍କ ହୃଦୟରେ ବହୁତ ଦିନ ସମୁଦ୍ରରେ ଭାସିଲା ଠିକ୍ ଅଛି ହଁ ସେଇ କଥା ତାକୁ ଯେଉଁ ଆପଣ କହିଲେ ନା ଯେଉଁ କି କାଠମୁଣ୍ଡିରେ ହେଇକି ଆସି ଆସିଲା ଦିନ୍ ତାପରେ ଜଗନ୍ନାଥଙ୍କ ରେ ତିଆରି ହେଲା‌।
ସେଇଟା ବି ସ୍ବପ୍ନ ଦୋଷ ହେଲା ରାଜାଙ୍କୁ। ହଁ ସେଇଟା ବି ସ୍ଵପ୍ନ ଦୋଷ ହେଲା ରାଜାଙ୍କୁ ରାଜା ହିଁ ମାନେ ତା ଉଁ ଗ-ଗ ଗଢିବେ ମୂର୍ତ୍ତି ଗଢିବେ ଆଉ ମନ୍ଦିର ତୋଳା ହବ। ତାଙ୍କ ହାତରେ ହିଁ ସେଟା ସେଇ କାମ ଟା ସମର୍ପଣ ହବ।
ହଁ ହୋଉ ଠିକ୍ ଅଛି। ଆଉ ବୋହୁତ ଭଲ ଲାଗିଲା ବି ଆକଚ୍ୟୁଆଲି ଶୁଣିକିନା ବୋହୁ ମାନେ ମାଇଣ୍ଡଟା ପୁରା ଫ୍ରେଶ ଲାଗୁଚି।
ଠାକୁରଙ୍କ କଥାବାର୍ତ୍ତା ଆ ଶୁଣିକି ମାନେ ବୋହୁତ ଖୁସି ଖୁସି ଲାଗିଲା ଯେ ମାନେ ଆଜିକାଲି ଧାର୍ମିକ କଥାବାର୍ତ୍ତା ଉପରେ କଣ କହିବାକୁ କଣ ଶୁଣିବାକୁ ବି କାହା ପାଖରେ ସମୟ ନାହି ସମସ୍ତେ ନିଜ ନିଜ ଜୀବନର କ୍ଷେତ୍ରରେ ବ୍ୟସ୍ତ। କିନ୍ତୁ ତମେ ମାନେ ସେତିକି ସମୟ ବାହାର କରିକି ଦେଖିଚ ମନେ ରଖିଚ ସେଇଟା ହିଁ ସବୁଠୁ ବଡ କଥା। ଭଗବାନ ତମର ମଙ୍ଗଳ କରନ୍ତୁ ଆ ହୋଉ ଆଉ
ଜୟ ଜଗନ୍ନାଥ ହେଁ ହେଁ ହଁ ହଁ ଠିକ୍ ଅଛି ଠିକ୍ ଅଛି ହୋଉ।